ହ୍ୟାଲୋ।
ହଁ ଆଣ୍ଟି ହ୍ୟାଲୋ।
ହଁ କଣ କରୁଥିଲ?
ବସିଥିଲି, ଆପଣ?
ହଁ ମୁଁ ବି ଏଇ ବସିଥିଲି, ରୋଷେଇବାସ କରିକି ବସିଥିଲି। ଖାଇବା ଆଉ ଆଜି ପଢ଼ାପଢ଼ି ନାହିଁ?
ରାତିରେ ପଡିବି ଆଉ।
ଓହୋ ରାତିରେ ପଢା ପଢିବି ଆଉ ଏବେ କଣ ରୋଷେଇ ବାସ କଣ ହେଇଛି ତମର ଆଜି?
ଆମର ଆଜି ହେଇଛି ପଖାଳ ଭାତ। ଆଉ ଶାଗ ଭଜା ଆଉ ବଡିଚୁରା ଖାଇଛୁ ଆଉ।
ଆଚ୍ଛା ଆଚ୍ଛା। ଆମର ବି ଆଜି ପଖାଳତ ହେଇଛି ଏବେ ଖାଇବ ସବୁ ଛୁଆ ଏବେ ସ୍କୁଲୁ ଆସିଲେ। ଆଜି ଶନିବାର ଥିଲା ଜଲଦି ଛୁଟି ହେଇଗଲା ଆଉ ସବୁ ଆସିଲେ ଆମେ ଏ ଆମର ବି ଆଜି ପଖାଳ କରୁଛୁ ଏ ଯୋଉ ଗରମ ହଉଛି ଆଉ ପଖାଳ ଭାତ ନ ଖାଇଲେ ବି ହେବନି।
ହଁ ତାପରେ ଆମ ଓଡିଆମାନଙ୍କର ବି ପ୍ରଧାନ ହଉଛି ଆମର ପଖାଳ। ଆମ ଗାଁ ହଁ
ପଖାଳ ବିଷୟରେ କଣ ଜାଣିଛ ଆଜି କହିଲ? ପଖାଳ ଆଉ କେମିତି ହୁଏ? କଣ ହୁଏ? କେମିତି ଜାଣିଛ କହିଲ?
ହଁ ଆମର ପଖାଳ ତ ଆମର ସାଧାରଣତଃ ତିନି ପ୍ରକାରର ବୋଲି ଆମେ ଜାଣିଛୁ। କେତେ ପ୍ରକାର ଅଛି ଆମ ଫା ଗୋଟେ ହଉଛି ସଜ ପଖାଳ ଅଛି ଯୋଉଟା କିି ଗରମ ଭାତରେ ସାଙ୍ଗେ ସାଙ୍ଗେ ପାଣି ପୁରରେଇକି ଆମେ ଯୋଉ ଭାତ ଟା ଖାଇଥାଉ ସେଇଟା ହଉଛି ସଜ ପଖାଳ
ହଁ।
ଆଉ ଯୋଉଟା କି ଆମେ ମାନେ ଆଜି ପାଣି ପୁରେଇକି ରଖିଲୁ ଯୋଉଟା କି କାଲି ସକାଳୁ ଆମେ ଖାଉ ସେଟା ହ ବାସି ପଖାଳ କହୁ। ଆଉ ସେ ଖାଳରେ ଯଦି ଆମେ ଛୁଙ୍କ ଦେଇକି ଦହି ଆଉ ଛୁଙ୍କ ଦେଇକି ଯଦି ତାକୁ ପ୍ରସ୍ତୁତ କରୁ ତାହେଲେ ଆମର ସେଇଟା ଦହି ପକ ଖାଳ କହୁ ଆଉ ଯଦି ଖାଲି ସୋରିଷ ହରିକା ପକେଇକି ଯଦି ଆମେ ଛୁଙ୍କ ଦେଇକି ତେଲ ସୋରିଷ ଫୁଟଣ ଆଉ ଧନିଆ ଯୋଗଣ ଟା ଭୁସଙ୍ଗ ପତ୍ର ପକେଇକି ଯଦି ଛୁଙ୍କ ଦେଇ କରୁ ସେଇଟା ଆମ ଛୁଙ୍କ ପଖାଳ।
ହୁଁ।
ଆମେ ସାଧାରଣତଃ ଏଇ ପଖାଳ ଆମର ତ ଓଡିଆମାନଙ୍କର ପ୍ରଧାନ ପଖାଳ ଆମ ଗାଁରେ ତ ପ୍ରତ୍ୟେକ ଦିନ ସକାଳୁ ସମସ୍ତେ ଫାଷ୍ଟ ପଖାଳ ଖାଆନ୍ତି। ତାପରେ ଆ ସାଧାରଣତଃ ଖରା ଦିନେ ଏଇ ପଖାଳଟା ସମସ୍ତେ ଖାଆନ୍ତି। ଶୀତ ଦିନେ ତ ଥଣ୍ଡା ଲାଗେ ନା ପଖାଳ କେହି ଖାଆନ୍ତି ନାହିଁ ବେଶୀ ହେଲେ ଆମର ଖରାଦିନେ ସମସ୍ତେ ସକାଳୁ ଫାଷ୍ଟ ପଖାଳ ଖାଆନ୍ତି।
ହଁ ଆମର ବି ସବୁବେଳେ ପ ପଖାଳ ଖରା ଦିନେ କଣ ଶୀତ ଦିନେ ବି ପଖାଳ ଖାଇବାକୁ ଭଲ ଲାଗେ ଦେଖ ଗାଁ ମାନେଙ୍କେରେ କଣ କରନ୍ତି ଶୀତଦିନେ? ଯୋଉ ଖରାରେ ବସିକି ସକାଳୁ ସକାଳୁ ଯୋଉ ନଅଟା ବେଳେ ଯୋଉ ଖରା ଆସିବ ସେ ଖରାରେ ବସିକି ବାସି ପଖାଳ ସାଙ୍ଗରେ ଭର୍ତ୍ତା ବାଇଗଣ ଭର୍ତ୍ତା ଟମାଟୋ ଭର୍ତ୍ତା ଏଇ ସବୁ ପୋଡା ହେଇଥିବ। ତାକୁ ସବୁ ଲଗେଇକି ଖାଇବାକୁ ଭାରି ଭଲ ଲାଗେ। ଆଉ ଛୋଟ ଛୁଆ ମାନଙ୍କୁ ମିକ୍ସଚର ସାଙ୍ଗରେ ପଖାଳ ଭାତ ଭାରି ଭଲ ଲାଗେ। ସେମାନେ ମିକ୍ସଚର ଆଳୁ ପକେଇକି ଯୋଉ ପାଗ କରନ୍ତି ସେଟା ଗୋଟେ ଭଲ ଲାଗେ। ଖାଇବାକୁ ଆଉ ମତେ ସ୍ପେସିଆଲି ଭଲ ଲାଗେ ପଖାଳ ଦହି ପଖାଳ ଆଉ ଯୋଉ ଖଟା ଆମ୍ବୁଲ ଝୋଳ ହେଇଥିବ ଆମ୍ବୁଲକୁ ରସୁଣ ଲଙ୍କା ଚକଟି ଗୋଟେ ଝୋଳ ହୋଇଥିବ। ତା ସାଙ୍ଗରେ ଆଳୁ ପୋଡା ଚକଟା ହେଇଥିବ। ତା ସାଙ୍ଗରେ ବାଇଗଣ ଟିକେ ପୋଡା ହେଇଥିବ ଟମାଟୋ ପୋଡା ହେଇଥିବ। ମତେ ଟିକେ ବଡିଚୁରା ହେଇଥିବ ଏଇଟା ସବୁ ଆମ ମତେ ଭାରି ଭଲ ଲାଗେ। ଆଉ କେତେ ଜଣ ଅଛନ୍ତି ଯୋଉମାନଙ୍କୁ ଆଇଁଷ ସାଙ୍ଗରେ ପ ଖାଳ ଭଲ ଲାଗେ ଯେମିତି କି କି ହଁ ମାଛ ଭଜା ଚୁଙ୍ଗୁଡି ଭଜା। ହୁଁ ଆଉ ଚିକେନ ପୁରା ସୁୁଖା ସୁୁଖା କଷା ହେଇଥିବ ସେ ସବୁ ଜିନ ଜିନିଷରେ କଣ ମାନେ କ ଚିକେନ ଯୋଉ ପଖାଳ ଭଲ ଲାଗେ। ଆଉ କିଏ କିଏ ପଖାଳରେ ସବୁ ପିଆଜ ଲଙ୍କା ଆଉ ଏଇ ଯୋଉ ପକେଇକି ଧଣିଆ ପତ୍ର ପକେଇକି ଦହି ପଖାଳରେ ଖାଆନ୍ତି। କେତେ ଜଣଙ୍କୁ ସେ ଗୁଡା ଭଲ ଲାଗେ ଆମ ଓରିଶାରେ କଣ କହନ୍ତି ଓଡିଶାର ପ୍ରଧାନ ଖାଦ୍ୟ ହଉଛି ଉଛି ପଖାଳ ଭାତ। ଆଉ ଆମ ଓଡିଶାରେ ଯେତିକି ପଖାଳ ସାଙ୍ଗରେ ଆଇଟମ ଖାଆନ୍ତି ଏମିତି କୌଣସି ଯାଗା ନାହିଁ ଭାରତରେ ଯୋଉଠି ଏତିକି ଆଇଟମ ଖାଆନ୍ତି ଏତେ ପ୍ରକାର ଆଇଟମ ବନେଇ ଖାଆବାର ନାହିଁ ଓଡିଶା ଛଡା
ହଁ ଆମ ଓଡିଶାରେ ତ ହଁ ଓଡିଶାରେ ତ ଯେକୌଣସି ହୋ ହୋଟେଲକୁ ଗଲେ ବି ସେଠି ପଖାଳ ମିଳୁଛି।
ହୁଁ ତ କିନ୍ତୁ ହୋଟେଲରେ ଗୋଟେ ହୋଟେଲ ମାନଙ୍କରେ ଯୋଉ ପଖାଳ ଦିଅନ୍ତି ଟିକେ ବାସି ପଖାଳ ହେଇଥାଏ ସେଟା ଭଲ ଲାଗେ ଖାଇବାକୁ। ବାସି ପଖାଳ ଦେହ ପାଇଁ ଭଲ ଆଜିକାଲି ବୈଜ୍ଞାନିକ ମାନେ ବି କହୁଛନ୍ତି ଯେ ବାସି ପଖାଳ ଖାଇଲେ ତମର ଇମୁନିଟି ରୋଗ ପ୍ରତିରୋଧକ ଶକ୍ତି ବଢିବ ବୋଲି। ଆମେ କିନ୍ତୁ ଆଜିକାଲି ଯୋଉ ଆଧୁନିକ ଯୁଗରେ ଲୋକମାନେ ପଖାଳକୁ ପସନ୍ଦ କରୁନାହାନ୍ତି। ସେମାନେ କଣ କରୁଛନ୍ତି ଆମେ ସବୁଦିନ ବରା ପିଆଜି ଖାଇବୁ କି ରୁଟି ପରଟା ଖାଇବୁ ଏ ସବୁ କଥା ଚିନ୍ତା କରୁଛନ୍ତି କିନ୍ତୁ ହଁ ଚାଇନିଜ ଖାଇବୁ ନୁଡୁଲସ ଖାଇବୁ ଯୋଉଟା ଦେହ ପାଇଁ ବହୁତ ଖରାପ।
ହଁ।
କିନ୍ତୁ ତୁମେ ଡକ୍ଟରମାନେ କହୁଛନ୍ତି ଯଦି ତମେ ସକାଳୁ ଖାଇବା ଭରପେଟ ପୁର ଖାଇବ ପଖାଳ ଭାତ ସ୍ପେସିଆଲି ପଖାଳ ଭାତ ଖାଇବ। ତାହେଲେ ସେଟା ଦେହ ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢେଇବାରେ ସାହାଯ୍ୟ କରିବ। ଯେକୌଣସି ରୋଗ ହେଇଥାଉ ଆମେ ପଖାଳ ଯଦି ଖାଇଦବା ସକାଳୁ ପେଟ ଫୁଲ କରିକି ଆମକୁ ଖରାବେଳେ ବି ଖାଇବା ଦରକାର ନାହିଁ ହଁ ନା ନାଇଁ?
କାରଣ ପଖାଳଟା ଆମର ଜଳଟା ପୂରଣ କରେ ମାନେ ଦେହରେ ଜଳୀୟ ଅଂଶଟା
ଜଳୀୟ ଅଂଶ ପୂରଣ କରିଥାଏ ହଁ ଆଉ ସେ ଯୋଉ ଲୁଣ ପଡିଥାଏ ଦହି ପଡିଥାଏ ଆଉ ଯୋଉ ବିଭିନ୍ନ ପ୍ରକାର ଯୋଉ କିଏ ଲେମ୍ବୁ ପକେଇକି ଖାଆନ୍ତି ଆଉ ସବୁବେଳେ ପେଟ ତ ଯୋଉ ଝାଡା ହେଲେ ଲୋକମାନଙ୍କର ଝାଡା ହେଲେ ସେମାନେ କଣ କରନ୍ତି ପଖାଳ ଭାତରେ ଲେମ୍ବୁ ଚିପୁଡିକି ଖାଆନ୍ତି। ସେଗୁଡା ଖାଇଲେ ଡକ୍ଟର ବି କହନ୍ତି ଯେ ସେଗୁଡା ଖାଇଲେ ପେଟ ଥନ ଥଣ୍ଡା ହବ ମୁଣ୍ଡ ଥଣ୍ଡା ହବ ତମକୁ ହାଲକା ଲାଗିବ ସେ ସବୁ ଜିନିଷ ରୋଗ ପ୍ରତିରୋଧକ ଶ ଶକ୍ତି ଭାବରେ କାମ କରିଥାଏ ପଖାଳଟା ଆମର। ତାପରେ ଆମର କଣ ହଉଛି କିନ୍ତୁ ଆଧୁନିକ ଯୁଗରେ ପଖାଳର ଚାହିଦା କମିବାରେ ଲାଗିଲା। ହେଲା ଲାଗିଲାଣି ନା ନାଇଁ କହ ଲୋକମାନେ କଣ ଖାଉଛନ୍ତି ନୁଡୁଲ୍ସ ଖାଉଛନ୍ତି ମ୍ୟାଗି ଖାଉଛନ୍ତି। ଆଉ କିଏ ଯୋଉ ଇଏ ଚାଉମିିନ ଖାଉଛି କିଏ ସବୁ ମିଠା ମିଠା ଜିନିଷ ଆଣିକି ଖାଉଛନ୍ତି।
ସକାଳୁ ଫାଷ୍ଟ ପଖାଳ ନ ଖାଇକି ସେମାନେ ସବୁ ଜଳଖିଆ ଖାଉଛନ୍ତି ଦିନରେ ଗରମ ଭାତ ଖାଉଛନ୍ତି କିନ୍ତୁ ସକାଳୁ ସମସ୍ତେ ଜଳଖିଆ ଖାଉଚ୍ ଛନ୍ତି।
ହୁଁ ତ ଏଇଟା ଭୁଲ ଆମେ ଯଦି ଆମ ଓଡିଶାର ଯୋଉ ମୁଖ୍ୟ ଖାଦ୍ୟ ପଖାଳକୁ ଯଦି ଆମେ ସମସ୍ତଙ୍କୁ ସାମ୍ନାରେ ଆଣିକି ଆସିବା ଦରକାର କିନ୍ତୁ ଏବେ ଓଡିଶା ବାହାରେ ମଧ୍ୟ ପଖାଳର ଚାହିଦା ବଢିଗଲାଣି। ଏବେ ସବୁ ଯେତିକି ଆସୁଛନ୍ତି ଓଡିଶା ଭ୍ରମଣ କରିବା ମୁଖ୍ୟ ସେଲିବ୍ରିଟି ମାନେ ସେମାନେ ମଧ୍ୟ ଏବେ ପଖାଳ ତାଙ୍କ ଘରେ ସବୁ ଖାଇଲେଣି। କାରଣ ସେମାନେ ଜାଣୁଛନ୍ତି ଯେ ପଖାଳ ଭାତର ଖାଦ୍ୟ ପଖାଳ ଭାତ କେତେ ଭଲ ଦେହ ପାଇଁ? ସେଇଗୁଡ଼ା ଖାଇଲେ ଦେହର କେତେ ଉନ୍ନତି ହଉଛି ରୋଗ ପ୍ରତିରୋଧକ ଶକ୍ତି ବଢୁଛି ଆଉ ଆମକୁ ଶା ଶାନ୍ତି ମଧ୍ୟ ଲାଗୁଛି। ପେଟ ଥଣ୍ଡା ହଉଛି ଖରା ଦିନ ପାଇଁ ବେଶୀ ହଁ। ହୁଁ ତା ହଁ ସେଇ ଔଷଧିୟ ତୋରାଣୀ। ଖାଇଲେ ବହୁତ ଭଲ ଲାଗେ ଦେଖ ଆମେ ଏବେ ଟିକେ କାମ କଲେ ଆମକୁ ଥକ୍କା ଲାଗୁଛି। ହଁ ନ ନାଇଁ ଆମ ଜେନେରେସନକୁ କିନ୍ତୁ ଆମ ଆଗରୁ ଯୋଉ ଜେଜେମା ଜେଜେବାପା ଘରିକା ସେମାନେ କେତେ କାମ କରୁଥିଲେ ଚାଷ କାର୍ଯ୍ୟ କରୁଥିଲେ, ପାଣି ବୁହା କାମ କରୁଥିଲେ। ସେମାନେ କଣ ଖାଉଥିଲେ ସେମାନେ ସେ ସକାଳୁ ସେଇ ପଖାଳ ଆଳୁ ଭର୍ତ୍ତା ବାଇଗଣ ଭର୍ତ୍ତା ଟମାଟୋ ଭର୍ତ୍ତା ଏଇଭଳିଆ କିଛି ଜିନିଷ ଇବା କିମ୍ବା ଭେଣ୍ଡି ଭଜା କିମ୍ବା ଜହ୍ନି ପୋଡା ଏଇ ସବୁ ଜିନିଷ ଖାଇକି ତାଙ୍କ ଦିନ ।
ଆମେ ଏବେ ବହୁତ ମସଲା ମସଲି ତରକାରୀ ଏଇଗୁଡା ଖାଉଛୁ। ଆମର ରୋଗ ବାହାରୁଛି, ଗ୍ୟାଷ୍ଟିକ ବାହାରୁଛି, ଦେହ ଖରାପ ହଉଛି, ସେମାନେ ସବୁବେଳେ ପୋଡା ପୋଡି ପଖାଳ ଭଜା ତ ତ ଏଇଗୁଡା ସବୁ ଖାଉଥିଲେ ସେମାନେ ଯେ ସେମାନଙ୍କ ଦେହ ମାନେ ସୁସ୍ଥ ରହୁଥିଲା।
ସୁସ୍ଥ ରହୁଥିଲେ କିନ୍ତୁ ଆଜି କାଲି ଯୋଉ ସାରଦିଆ ଖାଦ୍ୟ ଖାଇକି ସାର ଦିଆ ପରିବା ସେଇ ସବୁ ଜିନିଷ ଖାଇକି ସେମାନେ ଆଗରୁ ବାଡିରେ ପରିବା କରୁଥିଲେ ବାଡିରେ ସବୁ ଚାଷ କରୁଥିଲେ ସେ ଜିନିଷକୁ ଆଣିକି ତୋଳିକି ସାଙ୍ଗେ ସାଙ୍ଗେ ରାନ୍ଧିକି ଖାଉଥିଲେ ତ ସେମାନେ ପୁରା ସ ସତେଜ ଜିନିଷ ଖାଉଥିଲେ ଆଉ ତାଙ୍କର ପୁରା ଭଲ ରହୁଥିଲା ତାଙ୍କ ସ୍ୱାସ୍ଥ୍ୟ। କିନ୍ତୁ ଆମର କଣ ହଉଛି? ଯେ ଆମେ ଯେଉଁ ସକାଳୁ ପଖାଳ ଖାଉବାକୁ ପସନ୍ଦ ଲାଗୁନି ପଖାଳ ଭଲ ନୁହେଁ ବୋଲି ଛୁଆମାନେ ଯୋଉଁ ଜି ଧାରରେ ବସିଛନ୍ତି କି ସେମାନେ କହୁଛନ୍ତି ନାଇଁ ଆମେ ପଖାଳ ଖାଇବୁନି ଆମ ପେଟ ଭାରି ହେଇଯିବ ଆମେ କାମ କରିପାରିବୁନୁ ସେସବୁ ଜିନିଷ ଭୁଲ ପଖାଳ ଖାଇଲେ ଦେହଟା ଆରାମ ଲାଗେ ପେଟ ଥଣ୍ଡା ହୁଏ ମୁଣ୍ଡ ମଧ୍ୟ ଥଣ୍ଡା ହୁଏ। ଦେଖିବ ଲୋକ ଖରାରେ ବୁଲିକି ଆସିଥିବ ବାରଟା ବେଳକୁ ସ୍କୁଲରୁ ହଉଛୁଆ ମାନେ ଆସିଥିବେ ଯଦି ତମେ ପଖାଳ ଭାତ ଖାଇଦବ ସେଇ ଟାଇମରେ ସେ ତୋରାଣୀ ଟିକେ ପିଇଦବ ତାହେଲେ ତମକୁ ଶାନ୍ତି ଲାଗିବ ଆଉ କୋଉଥିରେ ସେ ଶାନ୍ତି ମିଳିବନି।
ହୁଁ ପେଟ ଗରମ ହେଇଥିବ ଝାଡା ହଉଥିବ କି ବାନ୍ତି ହଉଥିବ ପଖାଳ ଭାତକୁ ତୋ ତୋରାଣୀ ଯଦି ଦି ଟାଇମ୍ ଗୋଟେ ଥର ଖାଇଦବ ଶାନ୍ତି ତାପରେ ମୁଣ୍ଡବିନ୍ଧା ହଉଥିଲେ ପେଟ ଥଣ୍ଡା ରହିଲା ମାନେ ମୁଣ୍ଡବିନ୍ଧାବି କମିଯିବ ସେ ପଖାଳ ଭାତ ଖାଇବା ଦ୍ବାରା ଆମର ଜଳୀୟାଅଂଶ ମାନେ କଣ ଠିକ୍ ପୂରଣ ହେଇକି ରହେ ନା।
ହୁଁ ତ କ କିନ୍ତୁ ଆମକୁ ବି ଏତେ ଲୋକ ହୁଁ। ପଖାଳ ଭାତର ବହୁତ୍ ବହୁତ୍ ମହାନ ମ ଉପକାରିତା ଅଛି। ତ ଆମେ ଲୋକମାନଙ୍କୁ ବି ଆମ ଛୁଆ ମାନଙ୍କୁ ବି ଏଇଟା ଚେ ଚେତେଇବା କଥା ଯେ ପଖାଳ ସେମାନେ ଖାଆ ନ୍ତୁ ପଖାଳ ଖାଇଲେ ଆମ ଓଡ଼ିଶା ସସ୍କୃତିରେତ ପରମ୍ପରା ପଖାଳ ହଉଚି ଶ୍ରେଷ୍ଟ। ତାକୁ ବି ଆମେ ବାହାର ଲୋକଙ୍କୁ ଖୁଆଇ ପାରିବା। ଆଉ ଆମେ ନିଜେ ବି ଖାଇବା ଆଉ ଆମ ଛୁଆ ମାନଙ୍କୁ ମଧ୍ୟ କହିବା ଯେ ସେ ପଖାଳ ଖାଆନ୍ତୁ। ପଖାଳ ଖାଇଲେ ତାର ଉପକାରିତା ବିଷୟରେ ଜାଣିଲେ ଆମ ଓଡିଶାର ସଂସ୍କୃତିର ଉ ଉଁ କଣ ହବବ ଅବ୍ ସଂସ୍କୃତି ବଢିବ ତାର ସବୁ ଅବଦାନ ଜଣା ପଡିବ ବାହାର ଲୋକଙ୍କ ଆଗରେ ବାହାର ରାଜ୍ୟରେ ଆମ ଓଡିଶାର ସଂସ୍କୃତିର ବଢାବା ଜଣା ପଡିବ। ଯେ ଆମ ଓଡିଶା ସଂସ୍କୃତି କେତେ ଭଲ କେମତ୍ କଣ ଆମେ ଖାଉଛୁ ଯେମିତିକି ଦହିବରା ଆମ ଓଡିଶାର କଟକ ପ୍ରସିଦ୍ଧ ଦହିବରା। ସବୁଆଡେ ପ୍ରସିଦ୍ଧ। ଆ ଅନ୍ୟ ଆଡେ କଣ କରନ୍ତି ଦହିବରାରେ ସବୁ ମିଠା ଚଟଣି ମିଠା ଦହି। ପୁରେଇକି ଦେଇ ଦିଅନ୍ତି ଯେମିତି ଓଡିଶା ନାହିଁ।
ମିଠା ଯୋଉ କଣ ସେଟା ମିଠା ଦହିବରା।
ହଁ ଏତେଗୁଡା ସବୁ କରନ୍ତି କିନ୍ତୁ ଆମ ଓଡିଶାରେ କଟକ ଦହିବରା ଯୋଉ ଅଛି ସେଥିରେ ଯୋଉ ବରାରେ ଯୋଉ ସେତେ ସୁନ୍ଦର ନରମ ବରାକୁ ଆଳୁଦମ ଆଉ ଯୋଉ ଘୁଗୁନି। ତାର ତେନ ଉଁ ଉଁ ତାର ଯୋଉ ସ୍ଵାଦ ହଁ ହୁଁ। ତାର ସ୍ଵାଦ ଏ ଦୁନିଆରେ ମିଳିବନି ହଁ ନା ନାଇଁ?
ଦୋ ଗାଣ୍ଠିଆ। ହଁ।
ହୁଁ। ସେ ସେଇଟା ସବୁ ଆମ ଏ ଆଉ କୋଉଠି ମିଳିବନି ଆମର କେବଳ ଏଇ ଓଡିଶାରେ ହିଁ ମିଳିବ। ହଁ ସେଇ ଦହିବରାବୁ। ଖାଇବାକୁ ବହୁତ୍ ଭଲ ଲାଗେ ଆଉ ଦେହ ପାଇଁ ବି ସିଏ ଭଲ ଦହିବରା।
ପେଟ ଥଣ୍ଡା ସିଏବି ପେଟ ଥଣ୍ଡା ଦହିବରା ଖାଇବା ଦ୍ଵାରା ବି ପେଟ ଥଣ୍ଡା ରହେ। କାରଣ ସେଟା ଦହିରେ ହେଲାନା ଥଣ୍ଡା ଜିନ୍ସ ନାଁ ହୁଁ।
ତ ସେଇଟା ବି ଉଁ ଦେହ ପାଇଁ ଭଲ ଆମ ଓଡିଶାରେ ଜଳଖିଆ ଯେତେ ପ୍ରକାର ଜଳଖିଆ ଅଛି ଦହିବରା ସେଥିରୁ ଶ୍ରେଷ୍ଟ। ଆଉ ଭାରତରେ ବି ଏଇ ଦହିବରାର ବହୁତ୍ ଚାହିନ୍ଦା ବଢ଼ିବାରେ ଲାଗିଲାଣିି ଲୋକମାନେ ଯାଇକି ଏଠୁ ଯାଇକି ବାହାରେ ମଧ୍ୟ ଯାଇକି ତାଙ୍କ ଦହିବରା ଖାଦ୍ୟ ଦେଖଉଚନ୍ତି ଲୋକମାନଙ୍କୁ। ତ ସେଟା ବି ପ୍ରସିଦ୍ଧି ଲାଭ କରିଛି ଏ ଦହିିବରା ଆଉ ଆଳୁଦମ୍। ତ ଏମିତି ସବୁ ଅଛି ହୁଁ ହୁଁ କଟକର ରଘୁ ଦହିବରା ବୋଲି ଗୋଟେ ଅଛି ସେ ସବୁ ବଢିଆ ବହି ଦହିବରା ବନାଏ ଆମର ଏଠି ସବୁ ଏ ଛକରେ ବି ଭଲ ଭଲ ଦହିବାର ଦୋକାନ ଅଛି। ସମସ୍ତେ ବଢିଆ ସେ ବନେଇକି ଘୁଗୁନି ଆଳୁଦମ୍ ସବୁ ବନେଇକି ଦଉଛନ୍ତି ସେଓ ଗାଣ୍ଠିଆ ହଁ ନା ନାଇଁ ତମେ ଆଉ କୋଉଠି ଖାଇଚ ଭଲ ଲାଗେ ତମକୁ କଣ କଣ?
ଆମ ଆଠଗଡରେ ତ ଫେମସ ହଉଛି କାହ୍ନା ଦହିବରା ଆମେ ଯାଇଁକି ତା ଙ୍କ ପାଖରେ ଖାଉ ସେଠି ଦହିବରା ବହୁତ୍ ମାନେ ତାଙ୍କର ଗୋଟେ ପ୍ଲେଟ ଖାଇଲେ ପେଟ ପୁରା ଫୁଲ୍ ହେଇଯାଏ। ତାଙ୍କ ଟେଷ୍ଟ ବି ଭଲ୍ ଲାଗେ।
ହୁଁ। ହାଲୋ।
ହଁ ହଁ। ମୁଁ ସେ ସବୁ ଖାଇବାଠୁ କିନ୍ତୁ ଯେତକ ଖାଇବା ସବୁଠୁ କିନ୍ତୁ ସବୁଠୁ ମାନେ ଭଲ ପ୍ରଦାନ୍ ଖାଇବା ହଉଚି ସେଇ ପଖାଳ।
ହୁଁ। ପଖାଳ ତମର କେତେଥର ଖିଆ ହୁଏ ମାସକୁ?
ମୋର ଗରମଭାତ ପସନ୍ଦ ନୁହଁ ମୁଁ ଖରାଦିନେ ଦିନକୁ ଦିଥର ରାତିରେ ଯଦି ମୋତେ ପଖାଳ ଦିଆହବ ମୁଁ ଖାଇଦେବି। କିନ୍ତୁ ଶୀତ ଦିନ ବାକି ଥରେ ଖାଏ ସେଟା ଖରାଦିନେ ହିଁ ଭଲ ଲାଗେ ଖାଇବା ପାଇଁ।
ହୁଁ ହୁଁ। ଖରାଦିନ ଦେହ ପାଇଁ ଭଲ ଆଉ ସମସ୍ତେ ଖାଇବା କଥା ମତେ ବି ଭାରି ଭଲ ଲାଗେ। ମତେ ତ ସବୁଦିନ ପଖାଳ ଦେଲେ ମୁଁ ଖାଇଦେବି।
ଖରାଦିନେ ସାଧାରଣତଃ ବହୁତ ଭଲ ଲାଗେ ଖାଇବା ପାଇଁ।
ହଁ ଖରା ଦିନେ ଭଲ ଲାଗେ ପଖାଳଟା ଦେହ ପାଇଁ ଭଲ। ଆଉ କଣ କରୁଥିଲ ଏବେ ଖାଇସାରିଲଣି?
ହଁ ଖାଇସାରିଲିଣି ପଖାଳ ତ ଖାଇଛୁ ଆଉ।
ହଁ ହଁ ଆଉ ଏବେ କୁହା ହୁଁ ଏବେ ଶୋଇବା ହବ ନା କଣ?
ହଁ ଯାଉଛୁ ଶୋଇବୁ ଦି ପରେ ଆଉ।
ହଉ ହଉ ହଉ ଯାଅ ଆଉ ରଖୁଛି ହୁଁ ହୁଁ ରଖ ହଁ। ୍